ହ୍ୟାଲୋ ହୁଁ ମୋ କଥା ଶୁଭୁଚି ଠିକସେ?
ଆଜ୍ଞା ଆପଣଙ୍କ କଥା ମୋତେ ଶୁଭୁଚି ଆପଣଙ୍କୁ ଆମ କଥା ଶୁଭୁଚି?
ହଁ ହଁ ଶୁଭୁଛି ଆଉ କେମିତି ଅଛନ୍ତି ସୁରଜ ଭାଇ?
ହଁ ମୁଁ ଭଲ ଅଛି।
ହଁ ହଁ ହଁ ବହୁତ ଭଲ ଅଛି ପାଣି ବାବୁ।
ଆଛା ଆଛା ନାଇଁ ସେ ଆପଣ ଯୋଉ ମିତ୍ରଙ୍କୁ ଅପେକ୍ଷା କରିଥିଲେ ସେ ମିତ୍ର ଆମ ସହ ବ୍ୟସ୍ତରେ ଥି ହଁ ଆମେ ଆପଣଙ୍କ କଥାରୁ ଜାଣିପାରିଲୁ। ଆପଣ ଯେତେ ପ୍ରଶଂସା କରୁଥିଲେ ଆମକୁ ଚାଟ ଆହା କି ପ୍ରଶଂସା।
ଅଁ ହଁ ହଁ।
ବଢ଼ିଆ ଅତି ସୁନ୍ଦର ଅତି ସୁନ୍ଦର ଆଉ ତୁମ ବ୍ୟାଗ୍ରାଉଣ୍ଡରେ କିଛି ସାଉଣ୍ଡ ଆଉଚି ତମେ ଯଦି କୋଉ ଗୁମ୍ଫା ଉମ୍ଫା ଭି
ନା ନା ନା ନା ଆମ ବ୍ୟାକଗ୍ରାଉଣ୍ଡରେ କିଛି ସାଉଣ୍ଡ ନାହିଁ। ଆ ପଣଙ୍କର ଅସୁବିଧା ହିଁ ହୋଉଥିବ କି କଣ ମୋର
ନାଇଁ ନାଇଁ ଆମ ତ ପୁରା ଠିକ୍ ଅଛି ଆପଣ ଆମ ଭଏସ ପୁରା କ୍ଲିୟର ଶୁଭୁଚି?
ହଁ ବୋହୁତ ପୁରା ସମ୍ପୂର୍ଣ୍ଣ। ହଁ ପୁରା ସମ୍ପୂର୍ଣ୍ଣ ଶୁଭୁଚି ଆପଣଙ୍କୁ ଶୁଭୁଚି କି?
ୟେ ହଁ ଆମକୁ ଶୁଭୁଚି ଠିକ୍ ଠାକ୍ ରେ ଶୁଭୁଚି କିଛି ଅସୁବିଧା ନାହିଁ। ଆଜ୍ଞା ଆପଣ ଆଉ ଆଉ ଆପଣର କାଲିର ପ୍ଲାନ କଣ କାଲି କଲେଜ ଯିବେ?
ହଁ କଲେଜ ତ ଯିବାକୁ ପଡିବ ଯେମିତି ହେଲେ ଏବେ ଏବେ କଲେଜ ଖୋଲିଚି ନଗଲେ ଅସୁବିଧା ହବ ହଁ ହଁ। ହଁ ଆଜି ଯାଇଥିଲି। ଆଁ ଆପଣ ଯାଇଥିଲେ?
ହଁଁ ଆମର ଟିକେ ଯାଇଥିଲୁ ସେ ଯୋଉ ଲର୍ନିଙ୍ଗ ଟେଷ୍ଟ ଟା ଥିଲା। ହଁ ଟେଷ୍ଟ ଟା ଥିଲା ଟେଷ୍ଟ ଟା ସା ରିକି ଯାଇଥିଲୁ। ଆପଣ ରଜରେ କୁଆଡେ ଯାଇଥିଲେ ବୁଲି? ହଁ ସେମିତି ଆଜ୍ଞା ଆଜ୍ଞା ଶିଖିବୁ ଆପଣ ତ ଜାଣିଥିବେ ଆଉ। ନାଇଁ ନାଇଁ ଆପଣ ତ ଆଜି ଥିଲେ ଆମ ସହ ଜାଣିଥିବେ
ହଁ ହଁ ହଁ ଅ ଠିକ କଥା ନାଇଁ ଆପଣ ଶିଖିଚନ୍ତି ଆଉ କଣ। ହଁ ଆଉ ଟିକେ ସମୟ ଲାଗିବ ଟିକେ ନାକୁ ଅଭିଜ୍ଞତା ହବାକୁ ଟିକେ ସମୟ ଲାଗିବ ଆଉ।
ଉଁ ହୁଁ ହୁଁ ଠିକ୍ ଠିକ୍ ଠିକ୍। ଏ ଯୋଉ ମୁଁ କଣ କହୁଥିଲି କି ଆପଣ ଯୋଉ ରଜରେ କୁଆଡେ କଣ ବୁଲା ବୁଲି କରିଥିଲେ?
ହଁ ରଜରେ କଣ ବୁଲିବ ରଜ ତ ଝିଅ ପିଲାଙ୍କ ପର୍ବ ଆଉ ଆମର କଣ ବୁଲାବୁଲି ହବ।
ନାଇଁ ମାନେ ଆପଣ ଘରେ ବି ଝିଅ ପିଲା ଥିବେ ନାଇ ନାଇଁ। ତାଙ୍କ ପାଇଁ ଆ ତମେ ତ ବୁଲାବୁଲି କରିବାକୁ ଯାଇଥିବ ନା?
ହଁ ସେମାନେ ସବୁ ବୁଲାବୁଲି କରୁଥିଲେ ରଜ ମହୋତ୍ସବ। ଏମିତି ସବୁ ପଡେଥିଲା ଚାରିଆଡେ ଧହୁଉଳିଠେ ହେଇଥିଲା ବ୍ରହ୍ମେଶ୍ଵର ଠେ ହେଇଥିଲା। ସବୁଠି ସେମିତି ବୁଲାବୁଲି କରିଥିଲୁ ଆଉ କୋଉଠି ଜାଗମରାରେ ଥିଲା। ହଁ ସବୁଠି ସବୁଠି ତ
ହଁ ଶହେ ଆଠ ଦ ଦୋଳି ଲାଗିଥିଲା ଏ ଯୋଉ ପ୍ରବଳ ଗହଳି ଥିଲା ତିନି ଦିନ ତ ରଜ ତ
ହଁ ତିନି ଦିନ ରଜ ପ୍ରବଳ ଗହଳି ସବୁଠି କାହିଁକି ଏବେ ଅଧିକାଂଶ ଜାଗାରେ ଦୋଳି ଆ ଲ ଲାଗି ପାରୁନି ଗଛପତ୍ର ତ ନାହିଁ କା ଟି କୁଟି ଗୋଟେ ସାଇିଲାଣି ସବୁଠି ହଁ ତେଣୁ ସେଠି ଗୋଟେ ପର୍ବ ହିସାବରେ ସେଠି ଦୋଳି ଲଗେଇ ଦଉଚନ୍ତି ଆଉ।
ନାଇଁ ଆଜ୍ଞା ସହରରେ ଆଉ କଣ ଗଛ ଦେଖିବାକୁ ମିଳେ ସେ ଯୁଗୁରୁ ତ ଖ ପ୍ରବଳ ହଉଚି ବର୍ଷା
ହଁ ଖରା ପ୍ରବଳ ବର୍ଷା କମ। ହଁ ଗଛ ପତ୍ର ତ ସବୁ କାଟିକି ସାଇଲୁନି।
ଆମେ ଯଷ୍ଟ ଏବେ ବିଲୋରୁ ପା ଆସିଲୁ। ଆମେ ଯଉ ସେ ବିଲୁରୁୁ ଆସିଲୁ ତ ବର୍ଷା ଦିଇ ତିନି ଖଣ୍ଟେ ଜୋର ହେଇଗଲା। ଦିଇ ତିନି ଖଣ୍ଡେ ବ-ବର୍ଷା ହେଇନଥିଲା। ଖରା ହୋଉଥିଲା ଏବେ ଦିଇ ଦିନ ଖଣ୍ଡେ ବର୍ଷା ହେଇଗଲା ପ୍ରବଳ ଆଜି ତ ପ୍ରବଳ ବର୍ଷା ହେଇଚି ତ ସେ ଯୋଗୁ ସବୁ ବୁଡି ଯାଇଚି ଆମ ସବୁ ବୁଡି ଯାଇଛି।
ନାଇଁ ନାଇଁ ଆମର ଆମର ଆଡେ ବର୍ଷା ନାହିଁ ଟୋଟାଲି କାଲି ଦି ତିନି ଖଟ କଣ ଥଣ୍ଡାପାଗ ଦେଇଥିଲା। ଆଜି ତ ପ୍ରବଳ ମାତ୍ରାରେ ଖରା ହେଇଚି ଆଉ କଣ।
ଆଛା ଆଛା ହୁଁ ହୁଁ ଆଛା। ଆଛା ଆଛା ବୁଝିଲ ନାଇଁ ଆମର ତ ଏପଟେ ପ୍ରବଳ ବର୍ଷା ହେଇଯାଇଚି ଆଉ।
ହଁ ଆଉ କେବେ ଚାଲ ହେଟିକି ଯିିବା ବୃନ୍ଦାବନ ନହେଲେ ପଞ୍ଜାବ କୁଆଡେ ବୁଲିବାକୁ ଯିବା।
ଆ ଏ ବୃନ୍ଦାବନ ଯିଆ ନହେଲେ କୁଆଡେ ନହେଲେ ଆମ ଓଡିଶା ଭିତରେ ଚାଲ ଆଉ ଓଡିଶା ଭିତ ତରେ କଣ ହଁ କୋରାପୁଟ ଚାଲ କେବେ ଗୋଟେ ଯିଆ।
ହଁ ନିଶ୍ଚୟ ଯେ ତାକୁ ପଚାରେ ଆଗ କଣ ଅଛି।
ହଁ ସାଙ୍ଗସାଥିରେ ଟିକେ ପଇସା ପତ୍ର ଖର୍ଚ୍ଚ କରିବାକୁ ପଡିବ ଆଉ କଣ।
ହଁ ଆମେ ସେଇ ବର୍ଷ ଲାଷ୍ଟ ଆଡୁ ଶୀତ ଦିନ ବେଳକୁ ନବମ୍ବର ଡିସେମ୍ବର ମାସରେ ଯିବା ପ ଗୋଟେ ଭଲ ପ୍ଲନ୍ କର ଦୂର ଜାଗା ହୋଉ ଖର୍ଚ୍ଚ ଟିକେ ହୋଉ ଚଳିବ। କିନ୍ତୁ ଭଲସେ ଗୋଟେ ଥରେ ଯିବା କିନ୍ତୁ ଭଲସେ ମଜାମସ୍ତି କରିକି ଆସିବା। ଯେନ୍ତି ସବୁଦିନ ପାଇଁ ଭଲ ହୋହୁଥିବ ଆଉ।
ନାଇଁ ଏବେ ଟିକେ ସବୁ ଖର୍ଚ୍ଚ ଟିକେ ବଢିଯାଇନି କି ସବୁ କଷ୍ଟ ହୋଉଚି ଟିକେ ନା ବ ଆଉ ମେଣ୍ଟେନ କରିବାକୁ ଆଉ ସମ୍ଭାଳିବାକୁ ସବୁ କଷ୍ଟ ହୋଉଛି। ହଁ ଗ୍ୟାସ ରେଟ୍ ବଢିଯାଇଛି ତେଲ ରେଟ୍ ବଢି ଯାଇଛି ଗାଡି ତେଲ ରେଟ୍ ଖାଇବା ତେଲ ବଢିଯାଇଛି। ସବୁ ପରିବା ସବୁ ଟମାଟ ଆଳୁ ପିଆଜ ସବୁ ଦାମ ବଢିଯାଇଛି।
ଆଜ୍ଞା ନାଇ। ସ-ସବୁ ବଢିଗଲାଣି ଆଉ କଣ ହଁ ହଁ ନିଶ୍ଚୟ ନିଶ୍ଚୟ ମୁଁ ବୁଝିବି। କଣ କରିବା ଆଜ୍ଞା ଆଜି ଆମର ସେ ଯୋଉ ଇଏ ସେ ଆମର ଭାତ ଡାଲି ପଖାଳ।
ହ ଓହୋ ଭାତ ଡାଲି ପଖାଳ। ଓହୋ କି ବିଚିତ୍ର ବିଚିତ୍ର।
ହୁଁ ନାଇଁ ସେ ଆମ ଆମ ଗାଁରେ ଆମ ଗାଁ ।
ହଁ ହଁ ଆରେ ମୁଁ ବି ସେଇଆ ଖାଇଥିଲି ମୋର ମାନେ ପଡିନି। ହଁ ହଁ ହଁ ହଁ ମୁଁ ଆଜି ଖାଇଥିଲି ବା। ହୁଁ ହୁଁ ବାସି ରୁଟିକୁୁ ପିଆଜ ବଡ଼ି ଖାଇଥିଲି।
ଆରେ ଭାଇ ଆପଣ ତ କବ । ହଁ ବୁଝିଲେ ଆମେ ତ ମ୍ୟା-ମ୍ୟାଗିରେ ଖାଉ ସେଥିରେ ବହୁତ ମାନେ ବଡ ହୁଏ ସେଇ ଯୋଉ ଆମେ ଚାଷରେ
ହଁ ଆମର ନାଇଁ ନାଇଁ ଆମ ଘର ଆଡେ କେବେ ଆସନ୍ତୁ ଆମର ବିନା ସାରଦିଆ ଚାଉଳ ଖାଇବେ। ପୁର-ପୁରା ପୁଷ୍ଟିକର ଖାଦ୍ୟ ବିନା ସାରରେ ତିଆରି ଚାଉଳ ପୁରା ପୃଷ୍ଟିକର ତାର ପାଣି ପିଇଦେବେ ଯୋଉ ତୋରାଣୀ ପିଇ ଦେବେ ପୁରା ପେଟ ଫୁଲ ଦେହ ପାଇଁ ବହୁତ ଭଲ ବହୁତ ଭଲ।
ଆଚ୍ଛା ଆଚ୍ଛା ଆମକୁ ଘର ସାରା ପଡେତ। କେହି ନାହାଁନ୍ତି ଆମ ଘରେ, କାହିଁକିନା ଆମେ ନିଜେ ଗୋଟେ ବଳ।
ଓହୋ ବଳଦ ଭଳିଆ ଖଟିବାକୁ ପଡିବ ଆଉ ହଁ ହଁ ହଁ ଆଉ ସକାଳେ ଉଠିକି କଣ ବ୍ୟାୟାମ୍ କରୁଛୁ?
ହଁ ସକାଳେ ବ୍ୟାୟାମ ଆଉ କଣ କରିବୁ ବ୍ୟାୟାମ ଅ କଣ କରୁଛି ସେ ତ ଚାଷରେ ହିଁ ଆମର ସୋଲଡର ବାଇସେସ ବାଇସେସ ବାହାରି ସାରିଲାଣି।
ହଁ ହଁ ହଁ ଆଉ ଜଳଖିଆ କଣ ଖାଇଥିଲୁ ସକାଳେ ଆଜି?
ସକାଳେ ସେମିତି ଧାନ ଖାଇଥିଲୁ ଜି
ଓ ଧାନ ଖାଉଛନ୍ତି ଆପଣ ଓହୋ। ନାଇଁ ନାଇଁ ଏତେ ଦେଶୀ ଖାଇଲେ ବି ଭଲ ନୁହଁ, ଦେହ ପ୍ରତି ହିତକର ନୁହଁ ଦେଶୀ ଦେଶୀ ଜିନିଷ ଗୁରା ଦେହ ପାଇଁ ଭଲ ନୁହଁ।
ସେ ବୁଝିଲେ ଯେ ଟିକେ ଆମେ ଆମେ ଟିକେ ବେଶି ହଉ।
ନାଇଁ ନାଇଁ ଏଇଟା ଦେଶୀ ନୁହଁ ଏଇଟା ଗୋରୁ ଖାଦ୍ୟ। ଆପଣ ଗୋରୁ ଖାଦ୍ୟ ଖାଇଦୋଉଛନ୍ତି।
ହଁ ଆମେ ଟିକେ ସମୟ ପୂର୍ବରୁ ଆସିଚି ବିରିୟାନୀ ଆଜି।
ଓହୋ ଆପଣ ତାହେଲେ ଟିକେ ଦୋଷ ଅଛି ଆପଣଙ୍କର ଯାହା ଜଣା ପଡୁଛି।
ହଁ ହଁ । ଆମ ଆଉ ଆ
ହଁ ଆପଣଙ୍କର କଣ ପରୀକ୍ଷା ଆସିଛି ବୋଧେ କଲେଜରେ ତା ଶୁଣିବାକୁ ପାଇଲିି ମୁଁ ଆପଣଙ୍କ କଲେଜରେ ହଁ କାଲିଠୁ ସ କ ହଁ ହଁ ନାଇଁ କାଲି ନାଇଁ ନାଇଁ କାଲି କମଳା ନେଉ ସେମିଷ୍ଟାର୍ ଅଛି ଦ୍ଵିତୀୟ ସେମିଷ୍ଟାର୍ କାଲିଠୁ ଷ୍ଟାର୍ଟ ହୋଇଯାଉଛି।
ହଁ ହଁ ଆମର ତ ଏଠି ଆମେତ ପାଞ୍ଚ ଛାଡ଼ି ଦେଇଛୁ ଦଶମରୁ ଆମେ, ତିନିଥର ଫେଲ୍ ହେଇକି ରହିଗଲୁ।
ହଁ ଆମର ବି ସେଇ ପରିସ୍ଥିତି ହଁ ଆମର ବି ସେଇ ପରିସ୍ଥିତି ଆମେ ଟିକେ ଦଶ ଦଶମଟା ଟିକେ ଜଷ୍ଟ ମାନେ ଅଳ୍ପ ନମ୍ୱର୍ ରେ ପାସ୍ କରିଗଲୁ ହଁ ଏବେ ସେଇ ହଁ ହଁ ସେଇ ସେଇ ଆଉ ଟିକେ ପଇସା ପତ୍ର ହଁ ଅ ଆଉ ପ୍ଲସ୍ ଟୁ, ବି କଲୁନୁ ଇଛା ହେଲାନି ଆଉ ପଢିବାକୁ। ସେଇ ରହିକି କାମ କରିବାକୁ ଯାଉଛି ସୁରାଟ୍ ଯାଉଛି କାମ କରିବାକୁ ଆଉ।
ତେବେ ଆଉ
ହଁ ହଁ ହଁ ହଁ। ହଁ ଏବେ ଯାଉଛି ସୁରଟ କାମ କରିବା ପାଇଁ କେତେବେଳେ। ହଁ ଅଟୋ ବି କିଣିବାକୁ ପଇସା ନାହିଁ ନା ହଁ ଅଟୋ ବି ଚଲେଇ ହଉନି।
ନା ଆମେ ଆମେ କହୁଥିଲୁ ଆମେ କହୁଥିଲୁ କି ଆମେ ମିଶିକି ତମ ମର ମୋର ମିଶିକି ଗୁପଚୁପ୍ ବିକିଲେ କେମିତି ହୁଅନ୍ତା?
ହଁ ବଡିଅ ଭଲ ଭଲ। ହଁ ଜାଗା ଗୋଟେ ଦେଖିବାକୁ ପଡିବ ହଁ ଭଡା ଗୋଟେ ଦେଖିବାକୁ ପୁଡିବ କୋଉଠୁ ଗୋଟେ।
ଉଁ କିଛି ନାଇଁ ଆପଣ ଆପଣ ଟେନସନ୍, ନିଅନ୍ତୁନି ଆମେ ଟଲି ବାଡେଇ କି କରୁ। ଏଇ ଯୋଉ ଆମର ଏଇ ଯୋଉ ଶଗଡଟା ଅଛି। କେବେ ବାବା ଶୋଇଥିବେ ଆମେ ସେ ଶଗଡ଼ ଚୋରି କରି ନେଇଆସିବା ସେ ଶଗଡ଼ ଭାଙ୍ଗିକି କରିଦବା।
ମତେ ଗୁପଚୁପ୍ ବନେଇ ଆସିବ। ଆଳୁ ଚକଟା। ତ ପାଣି, ଫଣି ସବୁ ମତେ ବନେଇ ଆସିବ। ଖାଲି ଆପଣ ଟିକେ
ଖଟା ପାଣି କିଛି ବନେଇବା ଦରକାର ନାହିଁ। ଆମ ଘର ପାଖରେ ଡ୍ରେନ ଯାଉଛି ବହୁତ ବଢିଆ।
ହଁ ଖଟା ପାଣି ଟେନସନ କିଛି ନରକାର ନାହିଁ, ସେ ତ ଯାହା ଗୋଳେଇଦେଲେ ଲୋକ ଖାଇଦେବେ।
ଇସ, ଚଳିବ କିଛି ନାହିଁ ଖାଲି ଉପରେ ଦିଟା ପ
ହଁ ହଁ ଟିକେ ପୋଦିନା ପତ୍ର ଟିକେ ପକେଇଦବ ଆଉ' ଆମର ତ ହାତରେ, ଯାଦୁ ଅଛି ଆଉ' କଣ?
ଆଜ୍ଞା ଆଜ୍ଞା ପଡିଆରୁ ଯିବା ଆସ ଆଉ।
ହଁ, ହଁ, ହଁ। ହଁ ନାଇଁ ସେ ଦୋକାନ ନହେଲେ ଟିକେ ଗୋଟେ ଫାଷ୍ଟଫୁଡ ଦୋକାନ ଦେଇଦେବେ? ଆପଣ ବିକି ପାରିବେନି, ଏତେ ଲୋକ ହେବେ ଆପଣ ବିକି
ଲୋକ, ତମେ ଜାଣିଛ ଆପଣ ତମ ଆଡେ ସେ ଯୋଉ ଭୁବନେଶ୍ଵର, ଆଡେ ଗୁପଚୁପ ପ୍ରିୟ ସେ ପୁରା ମାନେ ମଜାକ୍ ଟା ମସ୍ତି
ହଁ ଏଠି ଦଶ ଟଙ୍କାରେ କେତେଟା ଗୁପଚୁପ ଦଉଚନ୍ତି କହିଲେ? ତିନି
ଠିକ ଅଛି। ଆ' ଠିକ ଅଛି ଆମର, ଏପଟେ ଆମର ଏଇଠି ଶସ୍ତା ଅଛି। ଆମର ଦଶ ଟଙ୍କାରେ ଦିଟା, ଦିଆହୋଉଛି।
ଓହୋ ଶସ୍ତା ତାହେଲେ ନା ସାଇଜ
ନାଇଁ ଆଜ୍ଞା। ସିଏ ବହୁତ ବଡ ସାଇଜ ସିଏ ମାନେ ଆମର ପାଣି ଦିଅନ୍ତିନି। ପାଣି ମାଗିବା ପାଇଁ, ଏକ୍ସଟ୍ରା ପଇସା ନିଅନ୍ତି।
ଓହୋ ତାହେଲେ ତ ଆପଣଙ୍କର ଏରିଆ ଟା ଟିକେ ଭୁବନେଶ୍ୱରଠୁ ବି ଆହୁରି ଅଧିକ ଡେଭଲପମେଣ୍ଟ ହେଇଥିବ ତାହେଲେ। ଉଚ୍ଚ କୋଟିର ସବୁତ ଖାଇବା ପିଇଆ।
ବୁଝିଲୁ ସେ ଆମର ଏଠି ଧାନ ଚାଷ ହୁଏ ନା ଆଳୁ ଚାଷ ହୁଏନି।
ହଁ ହଁ ହଁ ଜାଣିପାଇଲି ଜାଣିପାଇ
ସେଇ, ବା
ହଁ ଆଉ ସବୁବେଳେ ଟିକେ ମୋବାଇଲ ଦେଖିବା କମ କରନ୍ତୁ। ଆପଣଙ୍କ ସା ମୁଣ୍ଡ ଦୋଷ
ହୁଁ ନାଇଁ ଆମେ ଏବେ ମୋବାଇଲ ମୋବାଇଲ ଆମର ଆମର ଏଟା ମୋବାଇଲ ନୁହଁ। ଆମର ଏଟା ସେ ଯୋଉ, ଘରର କୁକୁର ରଖିଛୁ। ତା, ତାର ଗୋଟେ ମୋାଇଲ ଇଉଜ ହଉଚି ତ, ତାକୁ ଆମେ ମୋବାଇଲ ଗୋଟେ ଆଣି ସେ ମଜନୁ ଆଜ୍ଞା। ସେ ବି ଗୋଟେ ନୂଆ ଜଣଙ୍କ ସହ ନୂଆ ଟିକେ
ଆପଣଙ୍କ ଟିକେ ମୁଣ୍ଡ ଦୋଷ ବାହାରିଲାଣି ଯାହା ଜଣାପଡ଼ିଲାଣି।
ଆଜ୍ଞା, ଆଜ୍ଞା। ବୁଝିଲି, ବୁଝିଲି ନାଇଁ ସେ, ସେ କୁକୁରର ମୋବାଇଲ ଟିକେ, ଟିକେ ମଝିରେ ମଝିରେ ଆଣି ବିକି ଦଉଚି ତ, ସେ ଯୋଉ ସେ ସାଇଡ ଇଫେକ୍ଟ ରହୁଥିବ। ଠିକ୍ ଅଛି ଆମେ ରଖୁଛୁ ଟିକେ ଆମେ ରଖୁଛୁ। ଆମ କୁକୁର ମାଗିଲେଣି ସିଏ କଣ ତାଙ୍କର ମହିଳା ମିତ୍ର କଣ, ସେ କଥା ହେବେ ବୋଲି କହୁଛନ୍ତି। ହଁ, ତା ମହିଳା ମି
ଶୁଭ ଜନେ, ହଁ ହଉ ହଉ ହଁ ହଉ ହଁ ଆଜ୍ଞା ରଖୁଛି ରଖୁଛି।